ହଁ କଣ କରୁଚୁ? ମୁଁ ଏଇଠେ ମାଛ ଭାଜିବା ପାଇଁ ବାହାରିଲି।
ମୁଁ ଏଇ ଚିକେନ ଟିକେ ବସଉଛି ଚିକେନ ଜଷ୍ଟ କଡେଇ ବସେଇଚି। ଚିକେନ କରିବା ପାଇଁ।
ହଁ। ଆଉ ତମକୁ ସୋରିଷ ମସଲା ଦେଇକି ମାଛ ଭଲ ଲାଗେନା ସାଧାରେ?
ନାଇଁ ସୋରିଷ ମସଲା ଦେଇ ଭଲପାଏ।
ହଁ।
ଗରମ ଗରମ ଖାଇ ଦେବା ଆଉ।
ଆ ହଉ।
ଆଉ ଆଜି ମୋ ସାନ ଭଉଣୀ ଆସିଥିଲା।
ହୁଁ - ହୁଁ, ତ ସାନ ଭଉଣୀ କଉଠୁ ଆସିଥିଲା ଯେ?
ତାଳଚେର୍।
ଓ -ହ ଆଉ
ସେଇ ଗଲେ ସେ ଜଳଖିଆ ଫଳିଖିଆ ଖାଇ ଖୁଆକି ଗଲାବଳକୁ ଟିକେ ଲେଟ୍ ହେଲା। ମୁଁ ଯାଇଥିଲି ମୋର ବାହାଘର କାମରେ ଆସିକିନି କରିବା କଥା ଆଉ।
ଓହୋ ସେଇଥିପାଇଁ ଟିକେ
ଲେଟ୍ ହେଲା ଆଉ। ହୁଁ ଗୋଡ- ଗୋଡ ବି ଜୋର୍ ରେ ବିନ୍ଧୁଚି। ଖାଲି ଯେହେତୁ ଆଣାହେଇଚି କରାହବ।
ହଁ ହଉ ବେଶୀ ବି ଲେଟ୍ ନାହିଁ ଏମତି ବେଶୀ ଗୋଟେ ଲେଟ୍ ହେଇଯାଇନି ଯେ
ଚଳିବ
ଚଳିବ ଆଉ। ଛୁଆ ତ ଖା- ଖାଇଥିବେ ତମର?
ହୁଁ ହୁଁ
ହଁ- ହଁ।
ଓ ତମ ଭଏସ୍ ଟା ଟିକେ କ୍ଲିୟର୍ ହଉନି ତ ଟିକେ କ୍ଲିୟର୍ ରେ
ଏଇଥର ଶୁବିଲା?
ହଁ - ହଁ ଶୁବିଲା।
କହିଲି ଆଜି ସକାଳୁ ଜଳଖିଆ କଣ ଖାଇଚ?
ଆମର ବି ହେଇ ପିଠା ଥିଲା ପିଠା ଖାଇ ଦେଇଥିଲୁ ଆଉ। ପିଠାକୁ ଚଟଣୀ କରିକି ଖାଇ ଦେଇଚୁ ଆଜି ଆଉ।
ହୁଁ - ହୁଁ। ଆଉ ଭାଇ ଆସିବେ କାଲି?
ନାଇଁ -ନାଇଁ ସେ ଏବେ ଆସିନାହାନ୍ତି। ସିଏ ତ ଚେନ୍ନାଇ ରେ ରହୁଚନ୍ତି ଟିକେ ଯାହାହେଲେ
ତମେ ଏଇ ପାଳି ଯଉ ଯାଇଥିଲ ବୁଲି କଣ - କଣ ସବୁ ବୁଲିଲ?
ଆମେ ଏଇପାଳି ଯଉ ଯାଇଥିଲୁ ବୁଲି ଆମେ ମ ଚେନ୍ନାଇରେ ଅଛି ମହାବଲୀପୁରମ୍। ସେଇଠୁ ଷାଠ୍- ଷାଠିଏ ସତୁରୀ କିଲୋମିଟର ଦୂରରେ ଆମେ ଯଉଠୁ ରହୁଚୁ ଟି ନଗରୀରୁୁ। ଆଉ ବୁ ଯାଇଥିଲୁ କୋଡାଇ କେନା ମାନେ ଚେନ୍ନାଇ ବାହାରେ ସେଟା। ସେରା ସେଇ ତାମିଲନାଡୁରେ ଯାଉଚି କିନ୍ତୁ ସେ ତାଠୁ ପାଁଅଶ ପଚାଶ୍ କିଲୋମିଟର ଦୂରରେ କୋଡାଇ କେନା ରୁ ଷ୍ଟେସନ୍ ରେ ହଁ-ଭଲ ତ ବହୁତୁ ଥିଲା କିନ୍ତୁ ଯେହେତୁ ବହୁତୁ ଟିକେ ହେଇଟା। ପ୍ରୋବ୍ଲେମ ହେଲା ଆଉ ବାନ୍ତି ଓକାଳ ଟିକେ ଦେହ ଖରାପ ହେଇଗଲା। ଆଉ ଏ ଜାଗା ଦେଖି ବାକୁ ଭଲ ଜାଗା। ହଁ, ବହୁତ୍ ଜିନିଷ ଉପରେ ବହୁତ୍ ଜିନିଷ ଅଛି ଦେଖିବା ପାଇଁ। ବୁହା ଟା ଉପରେ ସବୁ ମିଳୁଚି ଯାହା ଖୋଜିବେ ସବୁ ମିଳୁଚି ସେଠି।
ଥରେ ବାଙ୍ଗାଲୋର ଯାଅ ବାଙ୍ଗାଲୋର୍ ରେ ବହୁତ ବଢିଆ ବଢିଆ ଜାଗା ଅଛି।
ହଁ, ବାଙ୍ଗାଲୋରରେ ବି ବଢିଆ ଜାଗା ଅଛି ବୋଲି ମୁ ସୁ ଶୁଣିଛି ଆ ବ୍ୟାଙ୍ଗଲୋରରେ କିଛିଟା ଜାଗା
କିନ୍ତୁ ମୋ ସାଙ୍ଗ ହେକା ଯଉ ଅଛନ୍ତି। ମୁଁ ଦେଖିଚି ବଢିଆ ବଢିଆ ଜାଗା ଅଛି।
ହଁ ବାଙ୍ଗାଲୋର ର କିଛିଟା ଜାଗା ମୁଁ ବୁଲିଚି। ଦେଖିବା ଆଉ କେତେବେଳେ ଯାଇଥିଲୁ ଯୋଉ ନେକ୍ସଟ୍ ଇୟର ଆମେ, ଆମେ ହଁ, ଅପରେସନ ହେଇଥିଲୁ ହେତେବେଳକୁ ଆମର। ତ ଆମେ ଟିକେ ଯାଇକି ବାଙ୍ଗାଲୋର ବୁଲି ଦେଇଥିଲୁ ଆଉ। ସେଇ ଖୁସିରେ ଆଉ। ନେ ପୁ ଅ ପୂର୍ବ ବର୍ଷ ଯଉ ଇଆ ପୂର୍ବ ବର୍ଷ ଯୋଉ ଯାଇଥିଲି ତ ଆମେ ବାଙ୍ଗାଲୋର ଟିକେ ବୁଲି ଯାଇଥିଲୁ ହାରି ଆଉ।
ଓହୋ।
ଆଉ ଭାବିଥିଲି ମୋ ସାଙ୍ଗ ଘରକୁ ଟିକେ ଯିବି ବୋଲି। ଆଉ ତ ଟିକେ ଏତେ ଟାଇଟ ସେଡୁଲ ଭିତରେ ସମୟ ହେଲାନି ଆଉ। ଯାଇପାରିଲୁନି ଆଉ। ନହେଲେ ନାଇଁ ସେଇଟା ଆଉ କିଛିଟା ଜାଗା ବାକି ଅଛି। ଯୋଉଟା କି ଆଉ କିଛି କଣ ବାଙ୍ଗାଲୋର ଭିତରେ ତମେ ପ୍ୟାଲେସ ଥିଲା ଯେ ସବୁ ଦେଖିଦେଇଥିଲୁ। ଆଉ ସେଠି ବି ବଢିଆ ବଢିଆ ଅଛି। ଆକ୍ଚୁଆଲି ଜାଗା ଦେଖିବାକୁ ତ ଅ ବହୁତ ଅଛି। ଦେଖିପାଇଲି
ବାଙ୍ଗାଲୋରରେ ବହୁତ ଭଲ ଭଲ ଜାଗା ଅଛି। ବଡ ବଡ ଯୋଉ ଟେମ୍ପଲ ଅଛି ଇଏ ଅଛି।
ହଁ, ହଁ। ଆଉ ବହୁତ ଗୁରେ ଜାଗା ବୁଲି ଦେଇଥିଲୁ ଏ ଦି ଦିନିରେ ଆଉ। ଟିକେ ରହିଲା ଆଉ। ଆମେ ଟିକେ ମୋର ଟିକେ ଇଚ୍ଛା ଯିବା ପାଇଁ ଏ ଯୋଉ ହଁ, ଓଟି, ମଇଶୂର ସେଇଟା ଟିକେ ଯିବା, କେରଳ ଅଛି।
ଓଟି ପ୍ଲାନିଂ କଲେ ମତେ ଟିକିଏ ଡାକିବେ।
ହଁ, ଓଟି ପ୍ଲାନିଂ କଲେ ଡାକ୍ କିବୁ ଆଉ। ସେଇ ମାନେ କୋଡାଇ କେନାଲ ଗଲା ପରେ, ଆଉ ସେଇ ଟାଇପ ର ହଉଚି ଓଟି ଟା। ତମର ମୁଡ଼ ହେଥେରେ ନାହିଁ। ମୋର ମୁଡ଼ ଅଛି ବର୍ତ୍ତମାନ ମହୀଶୂର ଯିବା ପାଇଁ ଆଉ ଇଆଡେ କଣ ତାକୁ କହନ୍ତି? କେରଳ ସାଇଡ ଟିକେ ଯିବା ପାଇଁ। ମୁଁ କହିଲି, ତମେ ଦି ଜଣ ଯାଅ। ହେପ
ଯଦି ତମେ ମେ ବି ଯିବ? ତ ମହିଶୁର ଫହିଶୁର ଗଲେ ମତେ ଡାକି ମୋର ଯଉଟା ଟିକେ ଅଲଗା ଅଲଗା ଅଛି ମୁଁତ ଯାଇପାରିବି ନା। ମା, ଝିଅ ଯାଇପାରିବୁନୁ ନା? ସେମତି ଆଗୁଆ କହିବ ପ୍ଲାନିଂ ରେ, ମୋର ତ ଏମତି ଏ କିଛି ଇଏ ନାହିଁ ତମ କଲିକ୍ ଗଲେ, କି ଯିଏ ଗଲେ। କିଛି ମୋର ହେନ୍ତି ପ୍ରୋବଲେମ୍ ନାହିଁ। ଆଇ ଆମ ଭେରୀ କମ କମ୍ଫଟେବଲ।
ହଁ, ହଉ ଦେଖିବା ଆମେ ଯଦି ଯିବୁ କଣ ଆଉ କହିବି। ଆମର ତ ମୋର ତ ଆଉ ମୋ ପୁଅ ଯେହେତୁ ବଡ ହଁ, ଟେନ୍ଥ ଏଇ ବର୍ଷ। ଆର ବର୍ଷ। ଆର ବର୍ଷକୁ ଯଦି ମୁଁ ତାକୁ
କାରଣ, ଓଟି ତ ଆଉ ଆମ ଘରେ କେହି ଯିବେନି ନା? ଫାଷ୍ଟ କଥା, ମଇଶୁର, ଫଇସୁର କଥା ଜାଣିନି ସେଠିକି ତ କେହି ଯିବେନି ନା ଆଉ ସବୁ ଦିଦି ଥରେ ଯାଇଛନ୍ତି।
ହଁ ଓଟି ତ ମୁଁ ବି ଆଉ ଯିବାକୁ ମୋର ଇଣ୍ଟରେଷ୍ଟ ନହିଁ ଯଉ ଯାଇକି କୋଡାଇ କେନାଲ ଓଟି ଯିବାକୁ ଇଣ୍ଟରେଷ୍ଟ ନାହିଁ। କାରଣ ସେ ଆମ ସହିତ ଯିଏ ଯାଇଥିଲେ ସେ କହିଲେ ହେଇ ଏକା କିନ୍ତୁ ହେଇ ଏକା ଉପରୁକୁ ଉଠିବ କିନ୍ତୁ ଏଇଟା ଅର୍ଣ୍ଣିଙ୍ଗଟା ଟିକେ ଅଧିକ ଥିଲା ସେଠି। ଟାଉଟିର ଟିକେ କମ୍ ମାନେ ଏଇ ଟର୍ଣ୍ଣିଙ୍ଗଙ୍ଗଟା ଟିକେ ଅଧିକ।
ଗ୍ୟାଙ୍ଗଟକ୍
ନା ନା ମାନେ ଉଞ୍ଚା ହାଇଟ୍ କଥା ନାଇଁ। ମାନେ ଇଏ ବୁଲା ଯେ ସେଇ ବୁଲାଡାଛି ଯି ଜାଗବୁଲା ଟା ଗ୍ୟାଙ୍ଗ୍ ଟକ୍ ର ମାନେ ଟିକେ ବାଟ ଯିବ ତାପରେ ଆଉ ଗୋଟେ ଟର୍ଣ୍ଣିଙ୍ଗ ମାନେ ସିଧା ଯାଇକି ଫୁଣି ଟର୍ଣ୍ଣିଙ୍ଗ ଏଟା କଣ ହଠାତ ହଠା ଟର୍ଣ୍ଣିଙ୍ଗ ଟା ତ।
ଜାଗ୍ ଟା ଖାଲି ବୁଲିବ ହୁଁ ଖାଲି ବୁଲିବ ଜିଗଜାଗ୍ ଟା। ନୁହେଁ ଯେ ଟିକେ ବାଟ ଯିବ ରହିବ ତାପରେ ବୁଲିବ ଖାଲି ବୁଲିବ। ଯେମିତି ଯୋଉ ଇଏ କପିଳାସ ବାଙ୍କ ଯେମିତି ତାର ଉପର ଲେବୁଲ୍ ଟୁ ମାନେ ଏମତି ଖାଲି ବୁଲିବ ଆଉ।
ହଁ ଏମିତି ତ ସବୁ ଆଉ ଟର୍ଣ୍ଣିଙ୍ଗ୍ ଯାକ ତ ସେମିତି ସବୁ ଆଉ।
ହୁଁ।
ତେଣୁକରି ଟିକେ ମତେ ମାନେ ଭଲ ଯାଗା ହେଲେ ବି ଯେହେତୁ ବାନ୍ତି ଉକାଳ ହେଲେ। ନିଜକୁ ଭଲ ଲାଗିଲାନି ଆଉ ଏତେ ଯୋଉ ଦେହକୁ କଷ୍ଟ ଦେଇ ହେଇଯିବ।
ଯାହା ହଉ ଆମେ ଗଲୁ ଛୁଆ ପିଲା ଇଏ ସିଏ କିଛି ହେଲାନି। ମତେ ତ ଝିଅ ଉପରେ ଭାରି ପ୍ରୋ ମାନେ ଡାଉଟ୍ ଥିଲା ଯେ ମାନେ। କଣ କିନ୍ତୀ କରିବ ତାର ବି ଦେଖେ ବାନ୍ତି ହୁଏ କଣ ହୁଏ କିଛି ନାହିଁ। ତାର ବାନ୍ତି ଫାନ୍ତି ମୁଣ୍ଡ ବୁଲା ଇଏ ସିଏ କିଛ ଛି ନାହିଁ ତାର ଆରାମ ସେ ପଳେଇଆଇଲା।
ଆଉ ସେଠେ ଉପରେ ଖାଇବା ବି ମାନେ ସବୁ ମିଳୁଛି ଯାହା ମାନେ ଆମର ତ ଯେମିତି ନର୍ମାଲ୍ ଖାଦ୍ୟ ସବୁ ପରେ ବି ମିଳୁଛି କିନ୍ତୁ। ଟିକେ ଯେହେତୁ ପାହା କଷ୍ଟ ଅଧିକ ନିହାତି ପାହାଡ଼ ଉପରେ। ଆ ପାହାଡ଼ ଉପରେ ତ ଯେମିତି ତିରୁପତି ରେ ଗୋଟେ ସେଟ ଭଳିଆ କରିକି ରହୁଛନ୍ତି। ସେଠି ପାହାଡ ଉପରେ ପୁରା ଗୋଟେ ଟାଉନୁ। ମାନେ ଏତେ ବି ହେଟା ମାନେ କୋଢି କେନାଲ୍ ଗୋଟେ ମାନେ ତାଙ୍କର ଜାଗା ସେଟା ମାନେ ବହୁ ହୁତୁ ଘର ଅଛି ମାନେ ଲୋକ ନର୍ମାଲି ଲୋକ ରହୁଛନ୍ତି ତାଙ୍କ ଘର ହେ
ଓ ହଁ।
ମୁଁ ଚାହାନ୍ତା ଯେହେତୁ ପାହାଡ଼ ପାହାଡ଼ ତ ଆଉ ଏଇ ପାହାଡର ସବୁ ଆସେ ଶିବ ସୁନ୍ଦର।
ହଁ।
ପାହାଡ ତ ଚାରିଆଡେ ଯୁଆଡେ ଯିବ ସୁନ୍ଦର ଦେଖିବାକୁ। ହଁ ଚାଖିବୁ। ଆରେ ଶୁଣୁନ କହୁଛି ସେ ଝାଡୁ
ତମ ସାଇଟ୍ ରେ ପିଲା କିଏ ବଲ୍ ବଲ୍ ହଉଛି।
ଏଇ ମୋର ଯୋଉ ପୁତୁରା ଆସଛି ଆଉ ଗୋଟେ ଝିଆରି ଅଛି। ସେମାନ ତ ଯେତେବେଳେ ଏକାଠି ହେଲେ ମାଡ଼ଗୋଳ ହେବେ।
କଣ କରିବ ଛ
ସେମାନ ଦି ଜଣ ବେଶୀ ମାଡ଼ ଗୋଳ ଦେବେ ଆଉ ଶାନ୍ତି ନାହିଁ।
ଆଉ ଆଉ କଣ ତମେ ଆଉ କୁଆଡୁ କୁଆଡେ ତମ ହଜବେନ୍ କୋଉଠି ରହୁଛନ୍ତି?
ସେ ଏ କାଲକଟା।
ଓହୋ କାଲକାଟାରେ କୋଉ ଏରିଆରେ ରହୁଛନ୍ତି?
କାଲକାଟାଆ ସେଟା କଣ ଅଛି ଜାଗାଟା ମୋର ମନେପଡୁନି। ମୁଁ ସେଇଠେ ଉଁ ହାଓଡା ପୂର୍ବରୁ ମୁଁ ପୂର୍ବ ଷ୍ଟେସନଟା ମନେ ପଡ଼ନୁ ମୋର ସେଇଠେ ଲୁଚନ୍ତି ସେଇଠୁ ସେମାନେ ଯାଉଚନ୍ତି ନା ଫଟି ପିପ୍ଟି କିଲୋମିଟର ଡିଷ୍ଟାନ୍ସରେ ଗୋଟେ ଜାଡୁଟା ଆଣି ମୋ ମୁହଁରେ ମାରୁଚି।
ହୁଁ ହୁଁ।
ଆଉ ମାନେ ସେଇଟା ଇଏ କରିକି ଫଟି କିଲୋମିଟର ଆଜି ରହିଲେ ଦି ଦିନି ଚାର୍ ଦିନି। ପାଞ୍ଚ ଦିନନ ହେଲେ ପୁଣି ନେକ୍ସଟ୍ ପାଞ୍ଚ ଛଅଟା ବ୍ରାଞ୍ଚ ବୁଲୁଚନ୍ତି ନାଁ ହଁ ହଁ ହଁ। ପାଞ୍ଚ ଛଅଟା ବୁଲିଚନ୍ତି ନାଁ।
ଜାଗା ଅବେ ଜାଗା ଜାଗା ମାନେ ଯାଇ କିଏ କରୁସନ୍ତି ଆଉ ହଁ ଆଉ ଭଲ ଆମେ ବି କାଲ୍କାଟା ରହୁଥିଲୁ ତ ସେଇଥାଇଁ ଆଉ ତମେ କାଲ୍କାଟା କେବେ ବୁଲି ଯାଇଚ?
ହଁ ଦି ତିନ୍ ଥର ବୁଲିଚି।
ଓହୋ ତମେ କଣ କଣ ଦେଖିଚ କାଲ୍କାଟାରେ କୋଉ କୋଉ ଜାଗା ଦେଖିଚ?
ଗୋଟେ ମିଣ୍ଟି। କଣ ମେହେନ୍ଦି କରୁଚୁ। ହଉ ରହ ଟିକେ ଧୀରେ କହ ମୁଁ କଥା ହଉଚି। ମୁଁ କଥା ହଉଚି ଶ୍ରୀ ନାଇଁ ବସ୍ ଥା ତୁ ବସ୍ ଏଠି ବସ୍। ଆ ଉଁ ଆଉ ଯୋଉ ନାଇଁ ଏଇ ଯୋଉ ରାଣୀ ଭିକ୍ଟୋରିଆ ପ୍ୟାଲେସ। ଆଉ ଆଉ ତ ବହୁତ କି ଜାଗା ଥିଲା ଏଇନୁ ଏ ମାନଙ୍କ ମାଡ ଦେଖିକି ମୋର ସେ ଇଏ ବି ମନେ ପଡୁନି।
ହଁ ହଁ।
ଏଇଟା ମୋ ଝିଅ କଣ ପୁରା ଏନ୍ତି କା ଦୁର୍ଗା ନାହାନ୍ତି ଦୁର୍ଗା ଠାକୁରାଣୀ ଯେମିତି ସେ ସେମିତି ବଡ ଭାଇକି ହାତ ଉଠାନ୍ତିନି। ବଡ ଭାଇକି ହାତ ଉଠାନ୍ତିନି।
ହଁ ମଁ ଆଉ ଛୋଟ ଛୁଆ ଆଉ କଣ କରିବ ସେ ବଡ ସାନ ମାନୁଛନ୍ତି ଆଜିକାଲି ଛୁଆ।
ଛଅ ଆଉ କେତେ ବାଟ ଗଲେଣି?
ଆନୁ ମାଛ ଭଜା ଚାଲିଛି ଆଉ ମାନେ ଗୋଟେ ଭାରି ବସେଇଚି। ତାକୁ
ଆଉ ଏଇଠିି ଟିକେ ଏମାନେ ମାଡ ଗୋଳ ହଉଚନ୍ତି ମୁଁ ଟିକେ ଫୋନ୍ ଟା କାଟୁଚି।
ହଁ ହଁ ହଁ ତମେ କାଟ ପରେ କଥା ହବା କେତବଳେ ଗୋଟେ ଆଉ।